ହାଲୋ ଭାଇ ଜୟ ଜଗନ୍ନାଥ।
ଜୟ ଆଉ ମତେ ଆଉ ମୋତେ ବି ଆଇଁଷ ଖାଇବାକୁ ଭଲ ଲାଗେ। ମୁଁ ଖାଏ ମାଛ ଖାଏ ଚିକେନ ଖାଏ ଅଣ୍ଡା ଖାଏ। ଶୁଖୁଆ ଖାଏ କଙ୍କଡ଼ା ଖାଏ ବଡ ଚୁଙ୍ଗୁଡ଼ି ଖାଏ ବାଗଦା ଚିଙ୍ଗୁଡ଼ି ଖାଏ। ଲବକ୍ଷ୍ଟର ଖାଏ।
ଆପଣଙ୍କୁ ଆଇଁଷ ଭିତରେ ସବୁଠାରୁ ଭଲ କୋଉଟା ଲାଗେ?
ମଟନ ଭାତ ଝୋଳ। ମଟନ ଝୋଳ ଆଉ ଉଷୁନା ଭାତ।
ହଁ ସେଇଟା ତ ସମସ୍ତଙ୍କର ଫେବ୍ରାଇଟ୍ ଆଉ।
ପୁରା ଫୋ-ଫାଳ ଆଳୁ ହେଇଥିବ
ସମସ୍ତଙ୍କର ହଁ ସମତଙ୍କର ପସନ୍ଦର ଖାଦ୍ୟ ସେଇଟା।
ତା ସହିତ ଲେମ୍ବୁକୁୁ ରସୁଣ ଟିକେ ସାଇଟ୍
ହଁ କାକୁଡି ସାଲଡ଼ ଟିକେ ହେଇଥିଲେ ଭଲ ନହଲେ ନାଇଁ କିଛି ଚଳିବ ଖାଲି ମଟନ ମାନେ ଭାତ ଟା ପୁରା ଗୁଚୁନା ଭାତ ପୁରା ବଢିଆ ଭାତଟେ ହେଇଥିବ ମଟନ ଫାଳ ଆଳୁ ହେଇଥିବ ଆଉ ମଟନ ଟା ପୁରା ନଳିପିସ୍ ହେଇଥିବ ସିନା ପିସ୍ ହେଇଥିବ ଆଉ ବହୁତ ଭଲ ଲାଗିବ ଖାଇବାକୁ।
ଆଉ ନିରରାମିଶରେ କୋଉଟା ଖାଇବାକୁ ଭଲ ଲାଗେ?
ନିରାମିସରେ ମତେ ଅଭଡା ଭଲ ଲାଗେ, ପନିର ଭଲ ଲାଗେ, ମସୃମ୍ ଭଲ ଲାଗେ। ଆଉ ଆ ଯେମିତି ଭଲ୍ ଲାଗେ
ରଥଯାତ୍ରା କଥା ହଁ ଅଭଡା କଥା କହିଲେ ଅଭଡାରେ ଆପଣଙ୍କୁ ମାନେ ଜାଣିଥିବେ ଭୁରୀ ଆମର ରଥଯାତ୍ରା କୋଉ ମାସେରେ ପଡେ ଓଡିଆ ମାସରେ?
ଓଡ଼ିଆ ମାସରେ ଆମ ଶ୍ରାବଣ ମାସରେ ପଡେ। ଆଶ୍ୱିନ ଆଶ୍ୱିନ ଆଶ୍ୱିନ, ଆଷାଢ଼ ଆଷାଢ଼ ଆଷାଢ଼। ଆଷାଢ଼ ମାସରେ ପଡେ ରଥଯାତ୍ରା।
ଆଷାଢ଼ ମାସିଆ ଯା-ତରେ କାଳିଆ ଆସୁଚି ରଥରେ।
ହୁଁ ହୁଁ ଆଷାଢ଼ ମାସରେ ପଡେ।
ଆଉ ଆପଣ ରଥଯାତ୍ରା କୁ ଯାଆନ୍ତି ନା ବୁଲିଆକୁ ପୁରୀ ନା ଯାଆନ୍ତିନି କେବେ?
ନା ନାଁଏ ପୁୁରୀ ମୁଁ ଯାଏନି। ପୁରୀ ମୁଁ ଯାଇ ନି ଯେହେତୁ ଭିଡ ବହୁତ୍ ପ୍ରବଳ ଭିଡ ସେଥିପାଇଁ ମୁଁ ପୁରୀ ଯାଏନାହିଁ।
ରଥଯାତ୍ରାରେ ଯାଆନ୍ତିନି।
ନାଁ।
ଖାଲି ଟାଇମ୍ ରେ ଯାଆନ୍ତି ବୁଲିଆକୁ ଆଉ।
ଖାଲି ଟାଇମ୍ ରେ ବହୁତ ଥର ଯାଇଚି କିନ୍ତୁ ଏବେ ତ ବହୁତୁ ଭିଡ ହେଇଗଲାଣି।
ହଁ ଏବେ ଟିକେ ଭିଡ଼ ହଉଚି ଅଧିକ ବିଦେଶରୁୁ ବି ବହୁତ ଲୋକ ଆସୁଚନ୍ତି।
ହୁଁ। ସେହିପରି ଭାବରେ ଭିଡ ତ ହଉଚି। ଆଉ କଣ କରିବା ଆଉ।
ମୁଁ କିନ୍ତୁ ପ୍ରତିବର୍ଷ ରଥଯାତ୍ରାରେ ଯାଏ।
ଆଚ୍ଛା।
ଆଜି ମାନେ ହେଇଗଲାଣି ଦଶ ବର୍ଷ ହେଇଗଲାଣି ଲଗାତାର ଯାଉଛି।
ଆଚ୍ଛା। ଦଶ ବର୍ଷ ହେଲାଣି ଲଗାତାର ଯାଉଛନ୍ତି ମାନେ ବହୁତ୍ ବଢିଆ କଥା।
ଦେଖିଆ କେବେ କେତେ ପର୍ଯ୍ୟନ୍ତ ଚାଲିଚି ଆଉ। କେବଳ ବନ୍ଦୁ ହେଇଥିଲା କୋଉ ଟାଇମରେ ନା କୋଭିଡ୍ ଟାଇମ୍ ରେ ସେଇ ବର୍ଷଟା ଯାହା ବନ୍ଦ ହେଇଥିଲା।
ଆଚ୍ଛା।
ଆପଣ-ଅ ମାନେ ମଧ୍ୟାହ୍ନ ଭୋଜନ ଆସିଲାଣି ନା ଆସିନି ମେସ୍ ରେ?
ହଁ, ମଧ୍ୟାହ୍ନ ଭୋଜନ ଆସିଗଲାଣି।
ମେସ୍ ରେ ତ ଟାଇମିଂ ଗୋଟେ ଥିବ ଆଉ। ଏଇ ଟାଇମ୍ ରେ ଆସିବ ଖାଇଆ। ଏଇ ଟାଇମ୍ ରେ ଆପଣ ଯିବେ ଖାଇଆ ଆଣିବେ, ଖାଇବେ।
ହୁଁ।
ଏଟା ତ ସତ କଥା। ଆଉଁ ସିଏ ତ ଖାଇବାଟା ଦେଇ ଦଉଛନ୍ତି। ହଁ, ଆପଣ କଣ ଆଉ ମୁଭି ଫୁଭି ଦେଖିଆକୁ ଭଲ ଲାଗେ ନା, ଦେଖିବା ଭଲ ଲାଗେ?
ହଁ, ମୁଭି ଦେଖିଆକୁ ଭଲ ଲାଗେ।
ଆଛା, କୋଉ ଟାଇପ୍ ର ମୁଭି ଏବେ ରଜରେ ଯାହା ସବୁ ମୁଭି ଆସିଥିଲା ତାକୁ ଦେଖିଲୁ?
ହଁ, ଏବେ ଯାଇଥିଲେ ଆମର ଉଡିଆ ମୁଭି ଗୋଟେ ପଢିଥିଲା ଜାଣିଥିବେ? ଛକି ଶୂନ!
ତିନୋଟି ପଡିଥିଲା। ଆଛା, ହଁ!
ଛକି ଶୂନ ଟା ଯାଇ, ହଁ, ଛକି ଶୂନ ଟା ଭଲ ହେଇଛି। ମୁଁ ଏତେ, ମୁଁ-ମୁଁ ଏତେ ଓଡିଆ ମୁଭି ଦେଖେନି। ମୁଁ ଆଗେ କଣ କରେ କହିଲ? ଗୁଗଲ୍ ରେ ହଉଛି ସର୍ଚ୍ଚ କରି ତା ଷ୍ଟୋରି ଟିକେ ପଢେ। ପଢିଲା ପରେ ମୋତେ ଷ୍ଟୋରି ଯଦି ଟିକେ ଭଲ ଲାଗିଲା, ତାହେନେ ମୁଁ ଯିବି। ମାନେ-ଏ ଯିବିନି ଓଡିଆ ମୁଭି। ମୁଁ ଟିକେ ହିନ୍ଦୀ ମୁଭି ଦେଖିଆକୁ ପସନ୍ଦ କରେ।
କିନ୍ତୁ, ଏବେ ତ ଶୁଣିଆକୁ ମିଳୁଛି, ଛକି ଶୂନ ଠାରୁ ଆମର ଅମ୍ଲାନର ଗୋଟେ କଣ ମୁଭି ପଡିଚି, ସେଇଟା ବହୁତ ଭଲ ମୁଭିଟା ହେଇଚି।
ହୁଁ, ସେଟା ବି ଭଲ ହେଇଚି କହୁଚନ୍ତି।
ହୁଁ-ଉଁ। ସେଟା ବାନ୍ଧିକି ରଖୁଛି ଛକି ଶୂନ କେବଳ ଲାଷ୍ଟକୁୁ ଭଲ ଲାଗିବ!
ହଁ, ଲାଷ୍ଟବେଳୁ ଟିକେ ଭଲ ଲାଗିବ।
ଆଉ କଣ ତମ ମାନେ ଟୋଟାଲ୍ ଅ-ଅଁ ଚଳଚିତ୍ର ମଝିରେ ସବୁ ଯାକ-ଅ ଅ ବୋରିଂ ର ପ୍ରବାହିତ ହୁଏ, ନା ମାନେ ଭଲ ପ୍ରବାହିତ ହୁଏ, ବାନ୍ଧିକି ରଖେ?
ସେମିତି ଯୋଉଠି ବୋରିଙ୍ଗ୍ ଲାଗେ ମୁଁ ଉଠିକି ପଳେଇଆସେ। ଯୋଉଠି ଭଲ ଲାଗେ ଫୁଣି ମାନେ-ଏଁ ଇଏ ଦେଖେ ଆଉ। ମତେ ଯୋଉଟା ବୋରିଂ ଲାଗିବ ମାନେ ମୁଁ ସେଇ ଟାଇମ୍ ରେ ମୋବାଇଲ୍ ଦେଖେ।
ଆଛା! ଆଉ ରଥଯାତ୍ରା ଆମର ସ୍ନାନ ପୂର୍ଣିମା କେବେ ହୁଏ?
ସ୍ନାନ ପୁର୍ଣିମା ତ ଏବେ ଆହାରି ଭିତରେ ପଡିବ, ଆମର ଏ ଇଏ ହଇଲା ପରେ ଠାକୁର ଆମର ଗାଧେଇବେ, ଆ ଶହେ ଆଠେ ଗରା ପାଣିିରେ।
ଆଛା ତା'ପରେ?
ଯାହାପରେ ସେଇଠା ଭଗବାନଙ୍କୁ ତ ଆମରଁ ଜ୍ର ହେଇଯିବ। ସେ ଅଣସର ଘରେ ରହିବେ। ଅଣସର ଘରେ ରହିଲା ପରେ ତାଁ 'ପରେ ଆମର ସେଇ ଟାଇମ୍ ରେ ଅଧିକ ଟିକେ ଗୁଳୁ ଗୁଳି ହୁଏ।
ଆଛା!
ଯେହେତୁ ଠାକୁରଙ୍କୁ ଜ୍ୱର ହେଇଥାଏ ଗୋଟେ ପୁରୁଣା କଥା ରୁ କୁହାଇଛି ଯେ ସେଇ ଟାଇମ୍ ରେ ଠାକୁରଙ୍କୁ ଜ୍ୱର ହେଇଥାଏ ବୋଲି, ଠାକୁର ଅଣସର ଘରେ ଥାଆନ୍ତି ବୋଲି ସେ ନେଇ ଗୁଳୁଗୁଳିଟା ଅଧିକ ହୁଏ।
ଆଛା, କେତେ ଦିନି ରହନ୍ତି ଅଣସର ଘରେ?
ଏକୋଇଶ ଦିନ୍।
ଆଚ୍ଛା। ତାପରେ ରଥଯାତ୍ରା ଆରମ୍ଭ ହୁଏ ନାଇଁ? ଆମର ତିନିଟା ରଥ ର ନାଁ କଣ?
ଗୋଟେ ହେଉଛି ଆମର ନନ୍ଦିଘୋଷ, ତାଳଧ୍ୱଜ, ଦେବଦଳନ।
ହଉ। ଫାଷ୍ଟ ରଥ କିଏ କେତେବେଳେ ବାହାରେ?
ସେମିତି ତାର କିଛି ଟାଇମିଂ ନ ଥାଏ ମାନେ ତାଙ୍କର ଯୋଉଠି ନିଘଣ୍ଟ କରିଥିବେ ହଉଛି ଆମର ଶୁଭ ବେଳା ଦେଖିକି ସେଇ ଟାଇମ ରେ ରଥ ଟଣା ହୁଏ ଆଉ। ଆଗେ ତ ନନ୍ଦିଘୋଷ ରଥ ମାନେ ଆମର ଯୋଉ ଜଗନ୍ନାଥ ବଳଭଦ୍ରଙ୍କ ରଥ ଟଣା ହେଇଥାଏ।
ଆଚ୍ଛା।
ତାଳଧ୍ଵଜ ଯୋଉଟା ଆମେ କହୁଛନ୍ତି ନା ଯୋଉ ଦର୍ପଦଳନ। ତାଳଧ୍ଵଜ ତାପରେ ମା ସୁଭଦ୍ରାଙ୍କର ବାହାରେ। ନନ୍ଦିଘୋଷ ସବା ପଛରେ ବାହାରେ ସିଏ ତ ସମସ୍ତଙ୍କୁ ଦେଖି ଦେଖିକି ଆସେ ଆଉ ତା ମନ ଇଚ୍ଛାରେ ଆଉ। ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ? ହୁଁ ହୁଁ ହୁଁ ହୁଁ ହୁଁ ହୁଁ ହ୍ୟାଲୋ? ହ୍ୟାଲୋ? ହ୍ୟାଲୋ ହ୍ୟାଲୋ ହ୍ୟାଲୋ? ହ୍ୟାଲୋ?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
ହାଲୋ କୁଆଡ଼େ ପଳେଇଥିଲେ ଶୁଭୁନଥିଲା କିଛି।
ହୁଁ ହାଲୋ ଶୁଭିଲା କି? ନାଇଁ ମୁଁ ଯାଇନଥିଲି କୁଆଡେ। ।
ହୁଁ।
କୁହନ୍ତୁ ଏବେ କଣ? ଆଉ କଣ ବାକି ରହିଲା ଲକ୍ଷ୍ମୀଙ୍କ ବିଷୟରେ ଜାଣିବା ପାଇଁ ?
ଆଉ କଣ ଅଛି ଏମିତି ତ ।
ଏବେ ଯୋଉ ପରିକଳ୍ପନା ହେଇଯାଇଛି ନା ଚାରି ପଟେ ଯୋଉ ପରିକଳ୍ପନା ବଢିଆ ସୁନ୍ଦର ହେଇଯାଇଛି। ଲୋକ କିନ୍ତୁ ଉ ପାନ ଛେପ ପକାଉଛନ୍ତି। ତ ତାକୁ ସବୁବେଳେ ଅସନା କରୁଛନ୍ତି ସଫାସୁତୁରା ରଖୁନାହାନ୍ତି।
ହୁଁ। । ଆଉ ଆପଣ ଉ ରଥଯାତ୍ରାରେ ତାମାନେ କେବେ ଯାଇନାହାନ୍ତି।
ନାଇଁ କେବେ ମୁଁ ଯାଇନି। ଆଉ ମୁଁ ଯାଏନି ଏଥିପାଇଁ କି ଭିଡ ପ୍ରବଳ ଜୋରେ ଥାଏ। ସେଥିପାଇଁ । ।
ହୁଁ।
ଆଉ ଘରେ ସମସ୍ତେ ଠିକ୍ ଅଛନ୍ତି?
ହଁ ଘରେ ସବୁ ଠିକ୍ ଠାକ୍ ଅଛନ୍ତି। ଆଉ ଗାଧୋଇ ଫାଧେଇ ସାରିଲେଣି ନାଁ ଗାଧୋଇ ନାହାନ୍ତି?
ହଁ ହଁ ଗାଧେଇ ପାଧେଇ ସାରିକି ମୁଁ ସଖାଳୁ ମୋର ସବୁବେଳେ ଗାଧୋଇ ପଡେ। ସକାଳେ ସବୁବେଳେ ମୁଁ ରେଡି ହେଇକି ଥାଏ ଆଉ ଏମିତି ଆଉ।
ଆଜ୍ଞା।
ମଣିଷ ମଣିଷର ଆମର କେତେ କଣ ଜିନିଷ ପରିବର୍ତ୍ତନ ହଉଛି ଜଳବାୟୁ ସେ ଟି ପାଗ
ଏବେ ଏଠି ପାଗ ତ ପୁରା ଆମର ରଜ ପାଗ ଦେଇଚି ପୁରା ପବନ ବି ଦଉଚି ତ ଆଉ। ବର୍ଷା ଟିକେ ହେଇଥିଲା ସକାଳୁ ସକାଳୁ ଅଳ୍ପ ଅଳ୍ପ ହାଲକା ହାଲକା।
ଯାହା ହଉ ଆମର ଏଠି ବର୍ଷା ହେଇ ନାଇଁ। ବର୍ଷା ହେଲେ ଆଉ ଟିକେ ଇଏ ହବ କିନ୍ତୁ ରଜ ପାଗ ତ ଦେଇଚି। ବୋହୁତ ଭଲ ପାଗ ଦେଇଚି।
ହଁ। ହଉ ଏବେ ରଖୁଛି।
ଆଜ୍ଞା ଆଜ୍ଞା ରଖନ୍ତୁ।